ହାଲୋ।
ହଁ କଣ କରୁଛ?
ଏଇ ତ ପୁଅ ଟା ଟିକେ ଉଠିଲା ତ ଶୋଇଥିଲା ମୁଁ ଶୋଇକି ଉଠିଲିଣି। ତାକୁ ଏଇ ଧରିଛି ଟିକେ ଏଇନା କାନ୍ଦିଲା ତ ଟିକେ ଧରିଛି।
ହଁ ହଁ। ଆଉ ରଜରେ ତଣ ତଣ ଖାଇଚ ବହିଛି ଆଉ ରଜରେ ତଣତଣ ଖାଇଥିଲ?
ରଜରେ ତ ମାନେ ଜାଣିଥିବ ରଜ ପଇଲା ରବିବାର ଦିନ ମାନେ ଗୋଟେ ଭଲ ବାର ପଡିଥିଲା।
ଆମର ସେଦିନ ମାନେ ମଟନ ଆମର ନିଜେ ବାପା ଖାସି ସବୁ ଆଣିଥିଲେ ନା ବୁଝିକିନା ଏଠି କାଟୁଥିଲେ। ଆଉ ସେଦିନ ମଟନ ବହୁତ ମେଞ୍ଚେ ଆଣିଥିଲେ। ଆଉ
ସେଇରା ସବୁ ଆମର ମଟନ କରିଥିଲୁ କିନ୍ତୁ ସେଦିନ କଣ କହିଲୁ ଆମେ ଟିକେ ପଲେଇଲୁ ଆମ ବନ୍ଧୁ ଘର ସବୁଆଡ଼େ ବୁଲାବୁଲି କରିବା ପାଇଁ।
ହଁ
କିନ୍ତୁ କରିକି ଖାଇକିନା ଗନୁ ମଟନ ଟା। ଖାଇକି ବନ୍ଧୁ ବାନ୍ଧବ ସବୁ ଟିକେ ବୁଲି ଆସିଲୁ ସେ ଆମ ମାମୁଁଘଠିକି ଟିକେ ଯାଇଥିଲୁ ଯାଇନଥିନୁ ନା କେବେ ଆମେ ଆଉ ଯାଇନୁ। ଏ ଫାଷ୍ଟ ଟାଇମ ପାଇଁ ସବୁ ଯାଉ ଥିନୁ ବୋଉ ଆଉ ମୁଁ ଆମ ସେ ଦେଇ ଆମ ପୁଅ ଦି ଜଣ, ଆଉ ଇଏ ଆସିଥିଲେ ତା ବାବା ଆସିଥିଲେ ଆମେ ସବୁ ଯାଇଥିଲୁ ଆମେ ତ ଆଉ ଏଇ ଗୋଟେ ଗାଡ଼ି ଆମ ଗାଡ଼ି କରିକିନା ସବୁ ପଲେଇନୁ। ଯାଇକିନା ମାନେ ଏଠୁ ଟିକେ ଶୀଘ୍ର ପଳେଇଲୁ। ମାନେ ଯାହାନେ ଆମେ ଚାରି ପାଞ୍ଚ ଘର ଯିମୁ ତାପରେ ମାମୁଁ ଘରକୁ ଫାଷ୍ଟ ଟାଇମ ପାଇଁ ଯାଉଛୁ ଆଉ ଶୀଘ୍ର ଟିକେ ପଳେଇନୁ ପଳେଇକିନା ସେଠି ମାମୁଁ ଘର ହେଇକି ଆଗେ ଗନୁ ନଣନ୍ଦ ଘଠିକି। ନଣନ୍ଦ ଘର ବି ସେଇ ପାଖରେ ସବୁ ଆମର ମାନେ ହେପଟ ଲାଇନ ସବୁ ପାଖରେ ପାଖରେ ବନ୍ଧୁ। ନଣନ୍ଦ ଘର ଠିକି ଗନେ ନଣନ୍ଦ ଘଠୁ ସେଠି ସେମିତି ରହିନୁ ଘଣ୍ଟେ ଖଣ୍ଡେ। ରହିକି ଯାହା ତାଙ୍କର ଥଣ୍ଡା ଦେଲେ ଏମତି ଜଳଖିଆ ଫଳଖିଆ ଦେଲେ ଖାଇ ଖୁଆକି ଗନୁ ମାମୁଁ ଘଠିକି। ମାମୁଁ ଘଠିକି ଗଲା ବେଳକୁ ତାଙ୍କର ସବୁ କଣ କୁହନି ଏ ସବୁ ରୋଷେଇ କରିଦେଇଥିଲେ। ମାନେ ଆମ ନାଗି ମଟନ ଆଉ ସାଲାଟେ, ଡାଲି ମଟର ଗୋଟେ ମଟର ଆଳୁର ଗୋଟେ ସନ୍ତୁଳା ଏମିତି ସବୁ କରିଥିଲେ। ଆଉ ହେଠି ଆମେ ଖାଇ ଖୁଆକି ତଥାପି ରଖଉଉଥିଲେ ମାମୁଁ କହିଲେ ରୁହ ହଁ ରଜରେ ଜୋର୍ ରେ ବର୍ଷା ହେଇଥିଲା ରଜ ଫାଷ୍ଟ ରଜଟା
ନାଁ କାଇଁ ଆମ ଆଡ଼େ ହେଇନଥିଲା।
ନା ସେବେ ଜୋର ବର୍ଷା ମାନେ ଚଡ଼ ଚଡ଼ି ଯେମିତି ମାରୁଥାଏ ଆଉ ବର୍ଷା ବି ସେମିତି ହଉଥାଏ ପବନ ଦଉଥାଏ। ଆଉ ଦୋଳି ଟିକେ ମନ ଥିଲା ହେଲେ ଖେଳି ପାଇଲିଣି। ବର୍ଷା ତ ହେଲା ଆଉ କଣ ଖେଳିମୁ ଦୋଳି ଯାଇଥିଲୁ ସେଠୁ ଖାଇ ଖୁଆ କି ସେଠୁ ଆଇଲା ବେଳକୁ ଟିକେ ଆମକୁ ହେଇଗଲା କେତେଟା କଣକି ଦିଟା ବାଜିଗଲା। ଦିଟା ବା ହେଇଗଲା ସେଠୁ ପୁଣି ଆଉ ଦି ଜଣ ନଣନ୍ଦ ଘର ସିଆଡ଼େ ସେମିତି ଏମିତି ଖାଲି ଯାଇ କି ଅଧଘଣ୍ଟା ଲେଖା ରହିକି ବି ପଳେଇ ଆସିଲୁ ବେଶୀ ସମୟ ରହିନୁ। ମେଘକୁ ତ ତାଙ୍କେ ଛୋଟ ଛୁଆ ମୋର ତା ଦେହଟା ଟିକେ ଖରାପ ରହୁଛି। ଆଉ ବେଶୀ ବୁଲାବୁଲି ବି ଆମେ କରିନୁ କିନ୍ତୁ ବହୁତ ମନ ଥିଲା। ଟିକେ ରଜ ଦୋଳି ଖେଳିଥାନ୍ତୁ ଆମର ଏଠି ବେଶୀ ନାହିଁ ନା ଦୋଳି ଫୋଳି। ଆଉ ଭାବି ତିନିଟା ବାହାରିଥିଲୁ ଯାଇକି ଟିକେ ଖେଳିବୁ ବୋଲି ହେଲାନି ଆଉ କଣ କରିବା। ଆର ବର୍ଷ ରଜକୁ ଦେଖିବା ଆଉ। ପ୍ଲାନ୍ କରିବା ଆଉ କୁଆଡ଼େ ଗୋଟେ ହୁଁ ହଁ ଆହୁରି ବର୍ଷେ ତ।
ହୁଁ ହୁଁ। ହଁ ପ୍ଲାନ କରିମୁ ଦେଖିବା ଆଉ କୁଆଡ଼େ ଯିବୁ ତାପରେ ଭାବିିଥିନୁ ଟିକେ। ମାନେ ମଝିରେ ରଜରେ ଯିବୁ ବୋଲି ମନ୍ଦିର ଘଟଗାଁ ଟିକେ ଠାକୁ ଦର୍ଶନ କରିକି ଆସିଥାନ୍ତୁ।
ଟାଇମ୍ ଆଉ ହେଲାନି ନାଇଁ ଯାଇନୁ ବା ଟାଇମ୍ ହେଲାନି ତାପରେ ଛୁଆଟା ଦେହ ଟିକେ ଖରାପ ରହିଲା ଯାଇ ଭାବିଛୁ ଦେଖିବା ପୁଣି ଯିମୁ ଏ ଭିତରେ କୋଉଦିନ ଆଉ। ହଁ ଆଉ ତମେ?
ହଁ ଆଉ ନା ବଇଛି ପୁଅ ଯାଇଛିି ଟୁଉସନ୍ ଟୁଉସନ୍ ଆଇନି ପୁଣି ରୁଟି ସନ୍ତୁଳା ଟିକେ କରିବି। ପୁଅ ଟିକେ ଖାଇବ ପୁଣି ଟିକେ ଟିଉସନ୍ ଯିବ। ପୁଣି ଆଜି ଭାବୁଛି ଶୁଣନ୍ତୁନି ଉ ମୁଣ୍ଡ ମାଛ ଛେଞ୍ଚେଡ଼ା କରିବି ଆଉ ପରିବା ପତ୍ରର ବୋଇତଳୁ ମୁଦ ଯାଇ ହରଡ଼ ଯାଇ ଏମିତି ପକେଇକି ଆଉ ଚିଙ୍ଗୁଡ଼ି ମାଛ ପକେଇକି ସେ ଚ୍ଛେଞ୍ଚେଡ଼ା କରିବି।
ଓହୋ ଚ୍ଛେଞ୍ଚେଡ଼ା ମାନେ ରାତିରେ ଖାଇବା ପାଇଁ ନା।
ହୁଁ ହୁଁ।
ହୁଁ
ଆଉ ଅଣ୍ଡା ଚପ ଟିକେ ଚରବି ସଞ୍ଜ ବେଳେ ଟିକେ ବସ୍ତୁଟି ଅଣ୍ଡା
ଅଣ୍ଡା ମାନେ ତମେ ଯୋଉ ଗୋଟା ଅଣ୍ଡା ଟା ଚପ କର ନା କାଟିକିନା କର?
ନାମୁଁ ଦୁଡ଼ତା ଅନଦ ତଳେ।
ହଁ ଗୋଟାଟା ଭଲ ଲାଗେ କଣ କହିଲି କାଟିଲା ବେଳକୁ ଯୋଉ ପ୍ରେସର ଟା ସେଟା ବାହାରିଯାଏ ନା।
ହ
ସେତେ ବାଗ ହୁଏନି କିନ୍ତୁ ଗୋଟା ଟା କରିବ ଭଲ ଲାଗେ ଆଉ।
ତାପି ଦେଇଛି ବେସନରେ ମୁଁ କମ୍ପାଉଣ୍ଡରରେ କର୍ଦିଏ କ ପାଉଡର୍ ରେ ଭଲ ଲାଗେ ଟିକେ ମୃତୁ ମୁୁଥୁ ଲାଗେ।
ହଁ ସେଟା ଟିକେ ଟାଣ ହେଇଯାଏ ନା ଆଉ ବେସନ ଖାଲି ହେଲା ବେଳକୁ ନରମ ଲାଗିବ ଅଣ୍ଡା ଟା ଟିକେ ନରମ ନୁହେଁ କି ତାପରେ
ପରିବା ଦୋଉନି। ବେତନରେ ପତିଥିବା ଚମ୍ପା ବୃ ଜ ବେଠି ପାନିଆ କରିବନି କାଠୁଆ କରିବ ଚମ୍ପା ଆଉ ଟମାଟର ସସ୍ ଟିକେ ପକେଇ ଦବ ସୋୟା ସସ୍ ଟିକେ ପକଇ ଦେଇ ଅଣ୍ଡା ଦିଟା ଢାଳି ଦେଇଛି।
ଓହୋ ଆଉ ଆଉ ତମ ଆଡେ ଏବେ ବାହାଘର ବାହାଘର ସବୁ କାହାର ହେଇଛି ନା ହେଇନି।
ହଁ।
ତମ ଭଉଣୀର ବା ବାହାଘର ହେଇଛି ନା।
ହଁ ମୁଁ ଭଉଣୀ ର ହେଇଛି ଆଉ ଗୋଟେ ଭଉଣୀ ଅଛି। ଆଉ ଏତେ ତାର କଣ କୁଅନି ଫାଷ୍ଟ ଛୁଆ ଟା ନଷ୍ଟ ହେଇଚି। ତାଙ୍କର ସେଠୀ କିଏ ଗୋଟେ ଅଛି। ସେ ଶିବ ଶିବ ମୋ ସାଙ୍ଗରେ ତତା ହଉଥିବ ଥିବଥିବ ପେଲି ଦବ। ଏଇପା ଏଇ ମଝିରେ ପେଲିଗଲା ତା ଛାାତଟି ହାଡ ତିନିଟା ପୁରା ବଙ୍କୀ ଯାଇଥିଲା।
ଓହୋ ମାନେ ସେମାନେ ତମର ସେ ପିଲା କେମିତି କଣ ସବୁ କଣ ଚାକିରି କରୁଛନ୍ତି।
ଟିକିଏ ଅ ତଣ୍ଟି ତାତିରି ଭଲ ତାତିରି ପିଲା ବହୁତ ସୁନ୍ଦର। ବହୁତ ତାର ବ୍ୟବହାର ଭଲ। ବହୁତ ହ ସୁନ୍ଦର ମୋ ଝିଅ ଠୁ ସିଏ ସେ ନିଜର ତ ମୋ ଝିଅ ସିଏ। ତମେ ଅପା ତା ତିଟ କର ମୋ ଝିଅ ସେ ଆଉ ଯେମିତିଆ ପିଲା ପାଇଛୁ ମୋ ଜୀବନରେ ସେମିତିଆ ପିଲା ପାଇନଥାନ୍ତୁ ଆମେ। ଏତେ ସୁନ୍ଦର ପିଲା ପାଇଛୁ।
ହ ହଁ ହଁ ଆଉ। ଆଉ ତମ ଗାଁ ରେ ସବୁ କଣ ଅଛି ମାନେ ଏମିତି ବୁଲାବୁଲି କରିତେ କଣ ଭଲ?
ଆମ ଆମ ମନ୍ଦିର ତ ଅ ପୁରୀ ମନ୍ଦିର ଭଳିଆ ଆମ ମୋ ବାପ ନା ନା ମଦନ ମୋହନ।
ଓହୋ।
ମଦନ ମୋହାନ ହଁ ହଁ। ପୁରା ମୁଦୁନୀ ପଚଲଲେ ଯୋଉଦିନ ଏଠି ତ ଛଡ଼ା ହବ ଛାତୁ ନ ଦୁଅରୁୁ ଖାଲି ଧ। ଠାକୁରଙ୍କ ଦୟାରୁ ପୁରା ଯୋଉ ଝାଡ ବୋଇବ।
ଓ ହୋ। ହ ଆଉ ମାନେ ତମ ଆଡେ ଭଲ ସବୁ ଜାଗା ଅଛି। ଅଛି ଠାକୁରଙ୍କ ସ୍ଥାନ ବି ଭଲ ଅଛି।
ହୁଁ।
ଆଉ କଣ ଆଉ କଣ ସବୁ
ଭଲ ଜାଗା ଅଛି ଭଲ ପାର୍କ ଅଛି। ମନ୍ଦିର ଆମ ଆଡେ ତ ମେ ହନୁମାନ ମନ୍ଦିର ମନ୍ଦାର ମନ୍ଦିର ଥାନପତି ମନ୍ଦିର ସବୁ ମନ୍ଦିର ଅଛି।
ମାନେ ସେଟା କଣ ତମ ଗାଁ ରେ?
ହଁ ମୋ ବାପ ଘର ଗାଁ ରେ।
ଓହୋ ଆଉ ତମ ଶାଶୁଘର ଗାଁ ରେ କଣ କଣ ଅଛି?
ସେଇ ଦୈଦନାଥ ମନ୍ଦିର ଆ ମୋ ଯୋଉ ଯୋଉ ଶିବ ମନ୍ଦିର। ଆଉ ଏମିତି ଅଛି ଆଉ ସାଧାରଣ ନଈ ଅଛି।
ହୁଁ।
ଶାଶୁଘରେ ନଈ ଅଛି ନଈ ପାତ୍ର ଆମର।
ଓହୋ ନଈ ଆସୁଥିବ ତ ବର୍ଷା ହେଲେ?
ହଁ। ଅନସୋତ ମସିହାରେ ନଈଆଇଲା ଯୋଉ ଘରଦ୍ୱାର ଭାସି ଯୋଉ ସାପ ବାପା ଲୋ। ଖାଲି ବଡ ବଡ ହ ଆଉ ବ ହଁ ଘରେ ପୁରା ରାସ୍ତାରେ ଛାଟିଏ ପାଣିରେ ଯୋଉ ସାପ ଖାଲି ବୁଲୁଥିବେ। କୁମ୍ଭୀର ସାପ। ବଡ଼ ବଡ଼ ଜନ୍ତୁ ଆଥିବେ ଜାଳ ଗୁଡ଼ା ଆଥିବ ଭାସିକି। ଦୁଇଟା ବୁଢି ଛୁଆ ଭାସି ଭସେଇ ଭସେଇ ନେଇଗଲା ନଈ ଦାଧେଇ ଯାଇଥିଲା।
ଓହୋ ମନେ ଏତେ ନଈ ଆସେ ତମେ କେମିତି ରୁହ ଏଠି ସବୁ।
ଆଉ ତନ୍ତକରିଆ। ଏମିତି ନଈ ଯେତେବେଳେ ଯେତେବେଳେ ନଈ ବଡିଲା ସବୁ ଯିବେ ଆଉ ଗୋଟେ ଗାଁକୁ। ସେଠି ରହିବେ ନଈ ପାଣି ଛିଣ୍ଡିଲା ଆଇଲା ବେଳକୁ ଘର ଆଉ କିଛି ନଥିବ। ଚାଦୁଅ ମାଦୁଅ ହେଇ ତାକୁ ତାପରେ ଆଠ ଦିନ ନାଗିବ ତାଠି ସଫା ତରିବାକୁ।
ଆହା ବହୁତ କଷ୍ଟରେ ଚଳ।
ହଁ ହୁଁ ବହୁତ କଷ୍ଟ।
ହୁଁ ହୁଁ ମାନେ ନଈ ପାଣି ତମେ ତ ଯାଇକି ଦେଖୁଥିବ ନଈ ପାଣି ଆସୁଛି?
ମତ ମୁଁ ନୂଆ ନୂଆ ଯେତେବେଳେ ଆଇନି ନଈ ଧରିଲା ବେଳେ ମୁଁ ଛାକି ଦେଇୁ କେମିତି ନଈଟା ଦେତିଆ କଣ? ଆଉ ଯୋଉ ଦି ଦି ଦି ଥର ଯୋଉ ନଈ ପସିଲା ମୁ ଛାତୁର ନଇଟା ଛିଣ୍ଡି ଯାଉ।
ଓହୋ ଦେଖିଛ ତାହେଲେ ନଈ ବଢ଼ିଲା ବେଳେ?
ହଁ ଭୋଜିଛୁ ପା। ସେଇଟାଇ
ଓ ହୋ।
ହଉ।
ତମର ନଈ କୁଳିଆ ଆଉ ଦେଖିଥିବ ନଈ କେମିତି ଆସେ ଆମ ପଟେ ଟ ଆଡେ ନଈ ଅଛି ଯେ କିନ୍ତୁ ବହୁତ ଦୂରରେ।
ନା ଏଠି ନଈଟା ଡଣ୍ଟା ପରେ ନା ମାତ ବଡ ବଡ ମାତ।
ହଁ ନଈ ଆସୁଥିବ ମାନେ କୁମ୍ଭୀର ବି ଆସନ୍ତି।
ହୁଁ ବଦ ବଦ ହଁ କୁମ୍ଭୀର ବଦ ବଦ ସାପଗୁଡା ଆସନ୍ତି।
ଓହୋ।
ହୁ।
ଆଉ ତମେ ଯାଇକି ଦେଖ ନା କଣ ନ
ହଁ ନଈ ଆଇଲା ମତେ ସେ ଯୋଉ ପାଣି ଚହଳ ମାରିକି ଯାଉଥିବ ଦେଖିବ ଭଲ ଲାଗିବ ଦେଖିବାକୁ। ଆଉ ।
ଡର ବି ଲାଗୁଥିବ।
ହୁଁ ଭୟ ନାଗୁ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
ହୁଁ। ହଁ। ଆଉ ତମେ କଣ ଯୋଉ ଖାଇଥିଲ? ହ୍ୟାଲୋ? ହଉ ରହୁଚି ରହୁଚି।